ଆଜ୍ଞା ବନ୍ଧୁ।
ହଁ ହଁ ସ ବନ୍ଧୁ ନମସ୍କାର।
ନମସ୍କାର ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବନ୍ଧୁ ଭୁଲ୍ ଅସୁସ୍ଥ ଅଛି ଯାହା ଫଳରେ କି ମୁଁ ଆମ ଚିକ୍ ଚିକସାଳୟକୁ ଯାଇଥିଲି। ଏଇ ମୁଁ କାଶ ହଉ ଥିବାରୁ ଛାତି ଯନ୍ତ୍ରଣା ହେଉଥିବାରୁ। ମୁଁ ଯାଇଥିଲୁ ଚିକିତ୍ସାଳୟରୁ ଚିକିତସାଳୟରେ ଏ ମତେ କିଛି ଔଷଧ ଦେଇଛନ୍ତି ଏବେ। ବହୁତ ମୋ ଛାତି ଯନ୍ତ୍ରଣା ହଉଛି।
ଓହୋ କେବେ ଠାରୁ ହେଲାଣି ଆପଣଙ୍କର?
ଦିତ ମାସେ ଦି ମାସେ ହବ। ହେଇଗଲାଣି ଆମର ଦିହ ଟିକେ ଅସୁସ୍ଥ ରହୁଛି।
ଓ ହୋ କୁହନ୍ତୁ? ଆପଣଙ୍କ ଦେହ ଏତେ ଏବେକା ଦି ତିନ ଦିନ କଥା ଯେମିତି ଆମର ହଁ ବାୟୁ ପ୍ରଦୂଷଣ ହଉଛି। ସେଇଥିପାଇଁ ବିଶେଷ୍ କିଛି ଦେହ ଖରାପ ହୋଉଛି ସେଇଥି ପାଇଁ କି ଡକ୍ଟର୍ କହିଲେ
ହଁ ବନ୍ଧୁ ଆ ପଣ ସଠିକ୍ କଥା ଟା ଠିକ୍ କହିଛନ୍ତି ଆମ ଗାଁ ପାଖ। ଗୋଟେ ଜିଲ୍ଲାରେ ଗୋଟେ ବୋହୁତ୍ ବଡ କର ଅ କ କଳକାରଖାନା ଅଛି ଯାହାଫଳରେ କି ସେ ବାୟୁଦୁ ଶୀତ ହେଇକି ଆମ ଗ୍ରାମ ପାଖକୁ ଆସିଚି ଗାଁରେ। ଯା ଫଳରେ କି କଳର ପାଣି ବି ଆମ ପାଣିରେ ନଈରେ ମିଶୁଚି ଯାହା ଫଳରେ ବି କି ଆମକୁ ବୋହୁତ୍ ଦୂଷିତ ହୋଉଛି ଆମେ ବି ବ୍ୟବହାର କରୁଛୁ ନଈ ପାଣିରେ।
ଆପଣ ଘରେ ଗାଧଉଛନ୍ତି ନା ନଈରେ ଯାଇ ଗାଧଉଛନ୍ତି?
ମୁଁ ନଇ ରେ ଗାଧଉଛି।
ଓହୋ ସେଥିପାଇଁ ହଁ ଯାହାହେଲେ ବି ଯାହାହଲେ ବି ଦେଖେଇ ସେଥିପାଇଁ ଦେହ ଖରାପ୍ ହୋଉଚି। ଆପଣ ବାହାରେ ଗାଧେଇବା ଟିକେ କମ୍ କରନ୍ତୁ ବୁଝିପାଇଲେ ବନ୍ଧୁ?
ଆଜ୍ଞା।
ହଁ ଆଉ ଠିକ୍ ସମୟରେ ଡକ୍ଟର୍ ଦେଇଚନ୍ତି ମେଡିସିନ୍ ମାନେ ଠିକ୍ ସମୟ ରେ ଔଷଧ ଖାଆନ୍ତୁ ଆଉ ଶୁଣନ୍ତୁ। ଆଉ ଏବେ ଦେହ ଟି ଖରାପ ଅଛି ମାସ୍କ ବ୍ୟବହାର କରନ୍ତୁ।
ହୁଁ ଆମର ତ ଚି ଚିକିତ୍ସାଳୟରେ ମାସ୍କ୍ ବ୍ୟବହାର କରିବା ପାଇଁ ଡାକ୍ତର କହିଥିଲେ ଯାହାଫଳରେ କିବି ମୁଁ ବି ବଞହୁତ୍ ଦିନ ହେଲାଣି ମାସ୍କ୍ ବ୍ୟବହାର କରୁଛି। ଟିକେ ସୁସ୍ଥ ନାଗୁଚି ମାସ୍କ ଦେଲା ପରେ, ଆପଣ ତ ଜାଣିଥିବେ ଜାଣିଚନ୍ତି ବୋହୁତ୍ ମାତ୍ରାରେ ଏବେ ପ୍ରତୁ ପ୍ରଦୂଷି ତ ହଉଚି ଆମର ବାୟୁମଣ୍ଡଳ ଯାହାଫଳରେ କି ବୋହୁତ ଅସୁସ୍ଥ ରହୁଚନ୍ତି ଆମ ଗ୍ରାମବାସୀ।
ହଁ ମୁଁ ତ ଜେ ଜାଣିବାରେ ଏ ମଟର୍ ସାଇକଲ୍ ଏ ବଡ ବଡ ଗାଡି ସବୁ ଓ ଯୋଉ କଳା କଳା ଧୂଆଁ ବାହାରୁଛି ସେ ପୁରା ବାୟୁ ପ୍ରଦୂଷଣ ହୋଉଛି ଆଉ ଦୁଇରେ କଳକାରଖାନା ରେ ଯୋଉ ଦେଖିବ ବା ଅ ପଚା ପାଣି ବାହାରୁଚି ସେ ତା ନଈରେ ଡାଇରେକ୍ଟ ଯାଇଁ ପ ମାନେ ନିକ୍ସାସନ କରୁଚନ୍ତି। ସେଥିପାଇଁ ବୋହୁ
ହୁଁ ଯାହା ଫଳରେ କି ଆମ ପାଣି ବି ଦୂଷିତ ହୋଉଛି।
ହଁ ପାଣି ତ ଦୂଷିତ ହୋଉଛି ଆଉ।
ହଁ ପାଣି ଦୂଷିତ ହୋଉଚି ଆମେ ତା ଯାହା ଦ୍ଵାରା ଆମେ ବ୍ୟବହାର କରୁଚୁ ନଈ ପାଣି। ଆମେ ଗାଧୁଆ କାମରେ ନଗୋଉଚୁ ଆମର
ଗୋଟେ କାମ କରନ୍ତୁ ବ ବନ୍ଧୁ କରା କାମ ଦେହ ସୁସ୍ଥ ହେଲା ପରେ ଗୋଟେ କାମ କରନ୍ତୁ। ଆପଣଙ୍କ ଅନୁସାରେ କିଛି ମାତ୍ରାରେ ଗଛ ଲଗାନ୍ତୁ, ଗଛ ନ ମାନେ କାଟିଦବା ଯୋଗୁ ପ ପଦୂଷଣ ବଢିଥାଏ ବୁଝିପାଇଲେ।
ଯାହା ଫଳରେ କି ଆମେ ତ ଗଛ ରୋପଣ କରୁଚୁ। ଏବେ ବି ଆଗକୁ ବି ଆହୁରି ଆମ ଗାଁ ଆମ ଗ୍ରାମରେ ଆମ ମୁଖିଆଙ୍କୁ ଆମେ ଧରିକିଣି ଏ ବୈଠକ ଆଲୋଚନା କରିବୁ ଯେ ଆମ ଗାଁର ବୋହୁତ୍ ଜାଗାରେ ଆମ୍ ଆମେ କେମିତି ଗଛ ଲଗେଇ ପାରିବୁ ଯାହାଫଳରେ କି ଆମ ପରିବେଶ ଦୂ ବୋହୁତ୍ ମାତ୍ରାରେ ଟିକେ ଏଇ ରହିପାରିବ।
ଶୁଣନ୍ତୁ ଆମର ପ୍ରଦୂଷଣ ହବାର କାରଣ ହଉଚି ବିଭିନ୍ନ ଜାଗାରେ ବିଭିନ୍ନ ଅ କଳକାରଖାନା ଏଇ ବଡ଼ ବଡ଼ କମ୍ପାନୀ ଖୋଲୁଛି ସେଇଥିପାଇଁ ହଉଛି। ସେଇଥିପାଇଁ ଆମର ଗ
ଜାଣିଥିବେ ତ ଆମର ଚାରି ଚକିଆ ଦଶ ଚକିଆ ଯାନରେ ଯେତେବେଳେ କାରବାର ହଉଥାଏ ତା ଯାହା ଫଳରେ କି ଗାଡ଼ିର ଧୂଆଁ ବି ବହୁତ ମାତ୍ରାରେ ବାହାରିଥାଏ। ଆମର ବାୟୁ ଦୂଷିତ ବି ତାହା ସବୁ ହୋଇଥାଏ।
ନିଶ୍ୱାସ ପ୍ରଶ୍ୱାସ ନେଉଥିବାରୁ ସେଇ ଯୋଗୁଁ ଆମ ଦେହଟା ପୁରା ଅସୁସ୍ଥ ରହୁଛି ଆଉ ସେ ଗୋଟେ କାମ କର
ତ ଛାତି ବି ଯନ୍ତ୍ରଣା ହଉଛି ସେ ଧୂଆଁ ନାକବାଟେ ଭିତରୁକୁ ପଶିଲା ବେଳକୁ ଆମର ବହୁତ ଛାତି ଯନ୍ତ୍ରଣା ହଉଛି ଯାହା ଫଳରେ ଆମେ ଅସୁସ୍ଥ ତେ ବି ଦଉଚୁ ଏବେ ତ ପ୍ରାୟତଃ ଅ ଆ ଅସୁ ସ୍ଥ ରହିଥିବାରୁ ପ୍ରାୟତଃ ଆମ ଗ୍ରାମରୁ ଚାରିଜଣ ମୃତ୍ୟୁବରଣ କରିଛନ୍ତି ସ୍ୱାସ୍ଥ୍ୟ ଯୋଗୁଁ। ଆମେ କେମିତି କଣ ସୁଧାରି ପାରିବା ବନ୍ଧୁ ଆପଣ ଟିକେ କହିପାରିବେ?
ଶୁଣନ୍ତୁ ମୁଁ ଯାହା କହୁଥିଲି ଗୋଟେ ମାତ୍ର ଧ୍ୟାନ ଦିଅନ୍ତୁ। ଆଉ ଆପଣ ଗୋଟେ କାମ କରନ୍ତୁ ଦେହର ସୁ ଖୁବ୍ ମାତ୍ରାରେ ପାଣି ପିଅନ୍ତୁ। ଆଉ ବାହାରେ ଗାଧୁଆ ପାଧୁଆ କରନ୍ତୁ ନାହିଁ। ଘରେ ଗାଧାନ୍ତୁ ଗରମ ପାଣି କରି ପିଅନ୍ତୁ ଗରମ ପାଣିରେ ଗାଧାନ୍ତୁ। ଆଉ ଗୋଟେ କାମ କରନ୍ତୁ ଅ ଦେହ ସୁସ୍ଥ ଡକ୍ ଡାକ୍ତର ଦେଇଥିବା ଔଷଧ ଠିକ୍ ଟାଇମ୍ ରେ ସେବନ କରନ୍ତୁ ତାପରେ ଦେହ ସୁସ୍ଥ ହେଲା ପରେ ଆପଣ ଚାହିଁଥିଲେ ଏଇ ଜିନିଷ ସୁଧାର କରିପାରିବା ଆଉ ଚାହିଁଲେ କେହି ବି ସୁଧାର କରିପାରିବେ ନାହିଁ। ଯୋଉ ମାତ୍ରାରେ କଳକାରଖାନା ବଢୁଛି ଆଉ ଗଛ ହିଁ ସବୁ କରିପାରିବ। ଗଛ ଲଗାନ୍ତୁ ଜୀବନ ଗଛ ବଞ୍ଚାନ୍ତୁ ବୁଝିପାରିଲେ ତ?
ଆଜ୍ଞା ମୁଁ ବି ଚେଷ୍ଟା କରୁଛି ଆପଣଙ୍କ କଥାରେ ସହମତ ହେଇକି ବି ମୁଁ ଏ କାମ କରିବି। ଆଉ ଗୋଟେ ବି ବନ୍ଧୁ ମୋର ଗୋଟେ କାମ ସହଯୋଗ ମୋତେ ବି ଦେଇ ଦେଇପାରିବେ। ଆମେ ବି କଳକାରଖାନା ବି ଆମେ ବନ୍ଦ କରିପାରିବା ଯାହା ଫଳରେ ବି ଆମ ବାୟୁମଣ୍ଡଳ ଦୂଷିତ ହେଉଛି ଆମ ପରିବେଶ ଦୂଷିତ ହେଉଛି। ତମେ ତ ଜାଣିଥିବ ତ ରୋଗରେ ଆକ୍ରାନ୍ତ ପ୍ରାୟତଃ ହଉଛନ୍ତି। ଏ ଆମ ନିଶ୍ୱାସ ପ୍ରଶ୍ୱାସ ନେଇ ହେଉନି ଯାହାଫଳରେ କି ବହୁତ୍ ଅ ଅ ଦେହ ରୋଗ ପୀଡ଼ିତ ହଉଛନ୍ତି।
ଆପଣ ଙ୍କ ଗାଁର ମୁଖିଆଙ୍କୁ ଜଣା
ଆଗାମୀ ଭବିଷ୍ୟତ ଆମ ପିଲାଙ୍କ ପାଇଁ ଆମେ ବହୁତ ଭଲ ଉପାୟ କରିବା ଆମ ଗ୍ରାମରେ ଯାହାଫଳରେ କି ଆମେ ସୁସ୍ଥ କେମିତି ରହିପାରିବା?
ଆପଣ ଗୋଟେ କାମ କରନ୍ତୁ ନା ଆପଣ ଆପଣଙ୍କ ଗ୍ରାମର ମୁଖିଆଙ୍କୁ ଜଣାନ୍ତୁ। ଏଥିପାଇଁ ଆମର ପଲ୍ ମାନେ କଳକାରଖାନା ପାଇଁ ଆମର ହଉଛି ଆଉ ଯୋଉ ପାଣିଟା ମିଶୁଛି ଆମର ଆସିକି ଆମର ଯୋଉଠି ଗାଧୁଆ କରୁଛନ୍ତି ଗାଧଉଛନ୍ତି ତାକୁ କେମିତି
ହୁଁ ବନ୍ଦ ଆମେ ଆମ ଗାଁ ସରପଞ୍ଚକୁ
ହଁ
କହିକିଣିଆରେ ସବୁ ଜଣେଇବା ଦରକାର ଯାହାଫଳରେ କିବି ପାଣି ଦୂଷିତ ହଉଛି ଆପଣ ମାନେ ଗାଁରେ ବି ଗାଧଇବା- -
ଗୋଟେ କାମ କରନ୍ତୁ ପାଣିକି ଗରମ ପାଣିରେ ଫୁଟେଇକି ଛାଣିକି ପିଅନ୍ତୁ। କଣ ଦେହ ଖରାପ ଅଛି ଆଉ ବି ତମେ ଯଦି ଅଲଗା ପାଣି ବି କିଛି ପିଇବ। ଦେହ ଆହୁରି ଅସୁସ୍ଥ ହେଇଯିବ ବୁଝିପାରିଲେ।
ଜାଣିଥିବେ ତ ଆମର ତ ତାପମାତ୍ରା ବଢିଲା ପରେ ଆମର - - ହିମାଳୟରେ ବରଫ ତରଳିବାର ବହୁତ ସମ୍ଭାବଦନା ରହୁଛି ଯାହାଫଳରେ ବି ସୁନାମୀ ଆସିପାରେ ଯାହାଫଳରେ କି ଲୋକ ଗାଁ ଗ୍ରାମ ମରି
ପଲୁସନ ହେଲେ ବହୁତ କିଛି କ୍ଷତି ହବ ସେଠି ବରଫ ତରଳିବ କୋଉଠି ଆମର ଭୁସ୍ଖଳନ ହବ ମାନ ବହୁତ ଚାନ୍ସ ରହୁଛି।
ଭୂମିିକମ୍ପର ସମ୍ଭାବନା ଅଛି ବନ୍ଧୁ ଆମର।
ହଁ ସବୁ କିଛି ଅଛି ଆମର ପଲ ବାୟୁ ପ୍ରଦୂଷଣ ହେଲେ ହିଁ ସବୁ ଜିନିଷ ହିଁ ହବ। ବାୟୁ ପ୍ରଦୂଷଣ ପାଇଁ ଦେଖନ୍ତୁ ବର୍ଷା ବଳେ ବର୍ଷା ହଉନାହିଁ। ଖରାବେଳେ ଖରା ହଉନି।
ଠିକ୍ ସମୟରେ ତ ଆମର ତ ଏଇ ବର୍ଷ ବର୍ଷା ହେଇନଥିଲା। ଯାହା ଫଳରେ ବି ମରୁଡି ହେଇଥିଲା। ଆମ ବିଲ ଚାଷ ଜମିରେ ବି ଆମ ବହୁତ କମ୍ ମାତ୍ରାରେ ଏଇ ବର୍ଷ ଚାଷ ଏମି କ୍ଷୟ କ୍ଷତି ହେଇଥିଲା ପାଣି ନ ମିଳିବାରୁ ଅଭାବରୁ।
ଆମର ଏଇ ପାଣି ଅଭାବରୁ ଆମର କିଛି ଯୋଉଟା ଆମର ଶହେ ପରସେଣ୍ଟ ହବା କଥା ସେ ଜାଗାରେ ଆମର ସିଏ ଷାଠିଏ ପରସେଣ୍ଟର ଧାନ ଆମେ ଏଇି ପାଇବୁ। ଆଉ ଚାଳିଶ ପରସେଣ୍ଟ ପାଣି ଅଭାବରୁ ହିଁ ମରିଗଲା।
ଯାହା ଫଳରେ ବି ଆମେ ଅସୁବିଧାର ସମ୍ମୁଖୀନ ହଉଛୁ।
ସମ୍ମୁଖୀନ ହବାକୁ ପଡୁଛି ଆଉ, କଣ କରିବା, କାମ କରନ୍ତୁ ଗାଁରେ ମୁଖିଆଙ୍କୁ ଜଣାନ୍ତୁ। ଜଣଙ୍କ ପିଛା ଦଶଟି ଗଛ ଲଗାନ୍ତୁ ବୁଝିପାରିଲେ। ଠିକ ହେ।
ଆଜ୍ଞା ଆମେ ତ ବୈଠକ କରି ଆମ ଗାଁର ସା ସାହି ଭାଇଙ୍କୁ ଧରିକି। ଆମର ଗାଁର ବନ୍ଧୁଙ୍କୁ ଧରିକିଣି ଆମେ ବହୁତ ଭଲ ନିଷ୍ପତ୍ତି ନବୁ ଗୋଟେ ବୈଠକଟେ ବସେଇବୁ ଗାଁର କେମିତି- - ଏଇ ଗଛରୋପଣ କରିବା ଦ୍ୱାରା ଆମର ପରିବେଶ କେମିତି ସୁରକ୍ଷି କ୍ଷିତ ରହିବ ଯାହାଫଳରେ କି ଆମର ବହୁତ ମାତ୍ରାରେ ଗଛ ରହିବା ଦ୍ୱାରା, ଅକ୍ସିଜେନରେ ପାଇପାରିବୁ ଅଙ୍ଗଳକାମ୍ଳ ଛାଡ଼ିପାରିବୁ।
ହଁ ଅମ୍ଳଜାନ ଅଙ୍ଗାରକାମ୍ଳ ସେଇଥିରେ ଶୁଣ ଆମେ ଅମ୍ଳଜାନ ନେଲେ ଅଙ୍ଗାର ଆମର ଗଛ ହିଁ ଆମର ନେଇଥାଏ ଆମଠୁ ହେଲା ବୁଝିପାରିଲ। ନେଇଥିଲେ ଆମେ ବି ସୁରକ୍ଷିତ ରହୁ ଆଉ ଯଦି ଅଙ୍ଗାରକାମ୍ଳ ବଢେଇ ଚାଲିବ
ଆମେ ବି ଯାନବାହାନ କମ୍ କରିକିଣି ଆମେ କିଛି ଏ ବି ଆମେ ପ୍ରାୟତଃ ଆମର ସାଇକେଲ କାରବାର କରିବା ଉଚିତ। ଯାହାଫଳରେ କି ବାୟୁ ପ୍ରଦୂଷଣ କମିବ ପ୍ରାୟତଃ।
ହୁଁ ହୁଁ। ସମସ୍ତେ ଲୋକ ଚାହୁଁଛନ୍ତି ଆମେ ମୋଟର ବାଇକ୍ ମୋଟର ସାଇକେଲ ଆଣିବୁ। କିନ୍ତୁ ପ ବାୟୁ ପ୍ରଦୂଷଣ ହଉଛି ବୋଲି କେହି ଜାଣୁନାହାନ୍ତି। ଅଯୋଥା କୁଆଡେ ଯାଆନ୍ତୁ ନାହିଁ। କି ବାୟୁ ପ୍ରଦୂଷଣ କରନ୍ତୁ ନାହିଁ। ସଠିକ ସମୟରେ ସଠିକ ଜାଗାକୁ ଯାଆନ୍ତୁ। ଏହା କଲେ ଗଛ ଅତି ପ୍ରବଳ ମାତ୍ରାରେ ଗଛ ଲଗାନ୍ତୁ। ଜୀବନ ବଞ୍ଚୁନି ବୁଝିପାଇଲେ ତ।
ଆଜ୍ଞା ବାୟୁ ପ୍ରଦୂଷଣ ହେଉଛି ପ୍ରାୟତଃ ଆମର କୀଟ ପତଙ୍ଗ ମାନେ ବି ତାଙ୍କର ଜୀବନ ଯାଉଛି ଯାହା ଫଳରେ ବି ବାୟୁ ପ୍ରଦୂଷଣ କିମିତି ରଖିବା ଆମେ ଅନୁବା ନିୟମ ରଖିବା ଆଗକୁ।
। ଭଲ କଥା ତମେ ଆଲୋଚନା କଲେ ବାୟୁ ପ୍ରଦୂଷଣ କେମିତି ହଉଛି? ବନ୍ଧୁ ମୁଁ ପରେ ଆପଣଙ୍କୁ କ କଥା ହଉଛି ଏବେ ମୋର ଟିକେ କାମ ଅଛି। ମୁଁ ଯାଉଛି ବନ୍ଧୁ ରଖନ୍ତୁ ହଉ ନମସ୍କ ହଉ ନମସ୍କାର ହଉ ରଖନ୍ତୁ।